ହାଲୋ।
ନମସ୍କାର।
ନମସ୍କାର।
କଣ କରୁଚନ୍ତି?
ହୁଁ ଉଁ ଉ ପଢ଼ୁଛି।
ଆଉ ଦେହ ଭଲ ଅଛି?
ହଁ ଭଲ ଅଛି।
ଆଉ ବର୍ଷା
ଆପଣ କଁ କରୁଛନ୍ତି?
ମୁଁ ବି ଏଇ ଟ୍ୟଉସନ କରୁଚି ଆଉ।
ଆଚ୍ଛା ବର୍ଷା ଉଠେଇଚି କିନ୍ତୁ ହେଇନି ତ। ମାନେ ପାଗ ଖରାପ ଅଛି ଆଉ।
ହୁଁ ଆଉ ଦିନ ମାନ ବି ପାଗ ନର୍ମାଲ ଏଇ ଅଛି ଆଉ।
ହଁ ଆର୍ଗ ସେମତି ଅଛି ମଝିରେ ଗୁଳୁ ଗୁଳି ହଉଥିଲା ପୁଣି ନର୍ମାଲ୍। ପାଗ ଖରା ହେଲା ପ ଏବେ କ୍ଲାଇମେଣ୍ଟ୍ ପ ମାନେ ପାଗ ପୁରା ଖରାପ ହେଇଯାଇଛି ଆଉ ବର୍ଷା ହବ ପ୍ରାୟେ ରାତିରେ ଆଉ।
ଆଜି କଁ ରୋଷେଇ କରିଥିଲେ?
ଆଜି ଭାତ ଡାଲମା ଭେଣ୍ଡି ଭଜା ସାଲାଡ୍।
ଆଚ୍ଛା। ଆଉ ରଜ ପାଇଁ କଣ ସପିଙ୍ଗ ସରିଲାଣି?
ହଁ ରଜ ପାଇଁ ସପିଙ୍ଗ୍ ସରିନି ଚାଲଛି ପିଲାମାନଙ୍କର ସବୁ ସପିଙ୍ଗ୍ ମାନେ ଭାଇଙ୍କୁ ହୁଏ ତାଙ୍କ ସପିଂ ଚାଲଚି।
ଅଁ ହଁ।
ବାକି ଅଛି ହେଇନି।
ରଜରେ କଣ ଭାବିଚନ୍ତି ପିନ୍ଧିବେ ଶାଢ଼ୀ ଆଣିବେ?
ହୁଁ ଶାଢୀ।
ହୁଁ।
ତମେ କଣ କରୁଚ ମାନେ ତମେ କଣ?
ମୁଁ ତଏ ବେ ଏଇ ଟ୍ୟୁସନ କରିଚି ତାପରେ ରଜରେ ଏଇ ଡ୍ରେସ୍ ହରିକା ଆଣିନି। ଆଉ ଏଁ କିଏ ସିନା ଗଲେ ଆଣିବ ଆଉ ପାଗ ଦେଖିକି ନର୍ମାଲ୍ ଡ୍ରେସ୍ ଆଣିଲେ ପିନ୍ଧି ହବ।
ହଁ ବେଶୀ ଓଜନ ଓଜନିଆ ପିନ୍ଧିଲେ ଗରମ ଲାଗିବ।
ହଁ।
ନର୍ମାଲ୍ ଗୋଟେ ଡ୍ରେସ୍ ମାନେ ନେଇ ଆସିବ ହବ।
ହଁ।
ଆଉ କଣ କୁହନ୍ତୁ?
ଆପଣଙ୍କ ଏରିଆ ରେ ଆମ୍ବ ମିଳୁଚି ନା?
ହାଁ?
ଆମ୍ବ ଖାଇଚନ୍ତି ନା?
ହଁ ଖାଇଚି।
ଖରା ଦିନର ସବୁଠୁ ଭଲ ଖାଦ୍ୟ ଆଉ।
ହଁ ଖରା ଦିନରେ ସବୁଠୁ ପ୍ରିୟ ଖାଦ୍ୟ ମୋର ହଉଚି ଦହି।
ଦହି।
ମାନେ ନର୍ମାଲ ଘରେ ଦହି ନୁହଁ ମାନେ ଓମଫେର୍ଡ ଓମ୍ ଫେଡ଼୍ର ହଁ କିଣା ର ଦହିଟା। ସେଇଟାରେ ଦହି ସର୍ବତ କରିକି ପିଆଯାଏ।
ହଁ।
ଖରାଦିନେ ସବୁଠୁ ଭଲ ଜିନ୍ଷ ହଉଚି ଆମ୍ବ। ଦହି କାକୁଡି ପଖାଳ ଆଉ ନା ଆଉ ଟିକେ ତେଲ ଜିନିଷ ଆଭଏଡ କରେ ଆଉ।
ହଁ।
ତେଲ ଜିନିଷ ଖାଇବାରେ ଦୂରେଇ ରୁହେ ସବୁବେଳେ ଏବେ ନୁହଁ। ଖରାଦିନେ ବି ସବୁଦିନି ମୁଁ ତେଲ ଖାଇବା ଦୂରେଇ ଦୂରେଇକି ରଖେ ଖାଏ ନାଲି।
ଟା ମସଲା ଜିନିଷ ଯେତେ ଖାଇବ ଦେହ ଖରାପ ହବ।
ହଁ ସବୁ ପ୍ରାୟ ଲୋକ ସକାଳୁ ଉଠିକି ବରା ତରକାରୀ ଏ ସବୁ ଖାଆନ୍ତି ମୁଁ ସେସବୁ ଖାଏ ନା।
ହଁ ସକାଳେ କଣ ଖାଇଥିଲେ।
ସଖାଳୁ ଖାଇଥିଲି ଇ ହୁଁ ଖାଇଥିଲି ଯୋଉ ମଞ୍ଜି ସବୁ କଖାରୁ ମଞ୍ଜି ଏ ସବୁ ଖାଉଚି। ତାପରେ ହଁ ତାପରେ ଖାଇଥିଲି ଗଜା ମୁଗ ଭିଜେଇକି ଖାଇଥିଲି ଗଜା କରିଥିଲି ତାକୁ ଖାଇଥିଲି। ତାପରେ ଖାଇଥିଲି ରୁଟି ଖାଇଥିଲି ଦଶଟା ପରେ।
ପୁରା ହେଲ୍ଦି ଖାଦ୍ୟ ଖାଉଛନ୍ତି ଆଉ।
ହଁ ହେଲ୍ଦି ଖାଇବାକୁ ପଡିବ ଦେହ ଖରାପ ହେଇଯିବ ନା।
ହଁ ଯେତେ ମେଣ୍ଟେନ କରି ଭଲ ଖାଇବାର ଅଛି ନା।
ହୁଁ ତାପରେ ହେଲ ଯୋଉ ସ୍ୱାସ୍ଥ୍ୟ ବି ଭଲ ରହିବ।
ହଁ ହଁ।
ସେତେ ଭଲ ଖାଦ୍ୟ ଖାଇବ ସେତେ ସ୍ୱାସ୍ଥ୍ୟ ଭଲ ରହିବ ତାର ଆଜି କାଲି ଯୋଉ ସବୁ ଖାଇବାରେ ରଙ୍ଗ ମାନେ ରାସାୟନିକ ଜିନିଷ ସବୁ ମିଶଉଛନ୍ତି ସେଉଡା ଖାଇବାରେ କମ୍ ସବୁ ଦୋକାନ ମାନ ରେ ମାନେ ମିଶା ହଉଚି ତେଣୁ ସେ ସବୁ ଖାଦ୍ୟ ଦେହ ପାଇଁ କ୍ଷ ତିକାରକ ଦୂରେଇ ରହିବା ଦର୍କାର୍। ଦୂରେଇ ରହିବା ଭଲ ନିଜେ ଘରେୋଇ ଜିନ୍ଷ ଯେତିକି ମିଳୁଛି ସେ ତିକି ଖାଇବା ଦ
ସେ ଜଣି ଖାଅ ହଁ ଏବେ ତ ସବୁ ପନିପରିବାରେ ବି କେମିକାଲ୍ ମିଶି
ହଁ ସବୁ ରଙ୍ଗ ଦେଇଦଉଚନ୍ତି ତାପ୍ରେ ସ୍ପ୍ରେ ଯୋଉ ଇଏ କରୁଛନ୍ତି।
ଘରେ ଏକା ଯେତିକି ବନେଇ ଖାଇବୁ ହୋଟେଲ ଫୋଟେଲ ଜିନ୍ଷ ଗୁରା ଭାରି ବେକାର୍।
ହଁ ତାପ୍ରେ ଏବେ ମାନେ ବାଡିରେ କଦଳୀ ହେଲା ସମ୍ ଅମୃତଭଣ୍ଡା ହେଲା ସଜନା ହେଲା ସେ ସବୁ ମୁଁ ଲଗେଇନି ମୋ ଶାଶୁ ଘରେ ଏ ସବୁ ଲଗା ହେଇଚି।
ଅ‌ହ କଣ ଆମ୍ବ ଗଛ ଅଛି ନା?
ହଁ ଆମ୍ବ ଗଛ ଅଛି ପିଜୁଳି ଗଛ ଅଛି। ଆଉ କଦଳୀ ଗଛ ଅଛି ଏସବୁ ଗଛ ଅଛି।
ଝାଉ।
ଆପଣଙ୍କ ବଗି ବଗିଚାରେ ବାଡ଼ିରେ?
ହଁ ମୁଁ ବି ସେଇଆ ଆମର ବି ସେଇଆ ଆମ୍ବ ଗଛ ଅଛି ପଣସ ଗଛ ଅଛି। ଆଉ ଯେତିକି ଫୁଲ ଗଛ ସବୁ ଲଗା ହେଇଛି ଡାଳିମ୍ବ ଗଛ ଅଛି।
ଉଁ ହୁଁ ଆଉ ଫଳରେ କୋଉ ଜିନିଷ ଗୁଡ଼ା ଭଲ ଲାଗେ ଖାଇବାକୁ?
ଫଳରେ ସବୁ ଫଳ ଫଳ ମୁଁ ଖାଏ।
ସେମିତି କିଛି ସେ ମାନେ ମାନେ ମାନେ ହଁ ଋତୁ ଅନୁସାରେ
ହଁ ସବୁ ଖାଇବାକୁ ଭଲ ଲାଗେ। ମୁଁ ଏତେ ଖାଦ୍ୟ ଜିନିଷ କିଛି ବାରେନି ସବୁୁ ଖାଇବା ଭଲ ଲାଗେ ମତେ ଖାଇବା ପାଇଁ। ପନିପରିବା ବି ସବୁ ଖାଇବା ଟା ଉଚିତ୍ ଆଉ ଭଲ ଲାଗେ।
ହଁ ମତେ ବି ଭଲ ଲାଗେ କମଳା ହେଲା ଆଉ ପିଜୁଳି ହେଲା ଏସବୁ ଭଲ ଲାଗେ ଖାଇବା ଉପରେ ନର୍ମାଲ୍ ମାନେ ମୁଖ୍ୟ ଜିନିଷ ହଉଛି ଖାଦ୍ୟ ଯେତିକ ମତେ ନିରାମିଷ ଖାଦ୍ୟ ଭଲ ଲାଗେ।
ନିରାମିଷ ଆପଣ ଆଇଁଷ ଖାଉନାହାନ୍ତି?
ଖାଉଛି କିନ୍ତୁ ଏତେଟା ନୁହଁ।
ଏତେଟା ମାନେ ପସନ୍ଦ ନୁହଁ ଆଉ।
ହଁ ନର୍ମାଲ ଖାଲି ମାନେ ସାଧା ଖାଇବା ଟା ଭଲ।
ଭଲ ହଁ।
ଖାଦ୍ୟ ଭିତେରେ ମୋର ପଖାଳ ହଉଛି ପ୍ରିୟ।
ହଁ ମୋର ବି ସେମ୍ ସେମ୍।
ଦିନେ ତ ଏନି ଟାଇମ୍ ଯାହା ହେଲେ ବି ଥରେ ଖଣ୍ଡେ ଖାଇବାକୁସା ରେ ଅନ୍ୟ ଦିନେ ଚଳିବନି। ଶୀତ ଦିନେ ଖାଇହବନି ଯାହା ହେଲେ ଦିନରେ ଥରେ ଗୋଟେ ଖାଇବ। ଆଉ ପଖାଳ ସାଧାରେ ମତେ ଡ଼ାଲମା, ଖେଚୁଡ଼ି ଏସବୁ ଜିନିଷ ବହୁତ୍ ପସନ୍ଦ।
ହଁ ମନ୍ଦିରର ତ ହେଇଥିଲେ ଆହୁରି ଭଲ ଲାଗିବ।
ହୁଁ ଡାଲମା, ଖେଚୁଡ଼ି ଆଉ ବେଶୀ ଫେବରେଟ୍ ଦହି ସାଲାଡ୍ ଏସବୁ ମତେ ବହୁତ୍ ଭଲ ଲାଗେ।
ହଁ।
ଆଉ ହଉଛି ଆଉ ଚୁନା ମାଛ ବେସର ଏଇଟା ମତେ ଭଲ ଲାଗେ ଆଉ ସେଇଟା ଆଇଁଷ ନୁହଁ ଆଉ।
ହଁ।
ତମକୁ କଣ ଭଲ ଲାଗେ ଖାଇବା?
ମତେ ମତେ ଟିକେ ଭେଜ୍ ରେ ବି ଭଲ ଲାଗେ ନନଭେଜ୍ ଟିକେ ବେଶୀ ଆମେତ ପିଲାଳିଆ ଆମ ନନ୍ଭେଜ ଭଲ। ନନଭେଜ୍ ରେ ଏଇ ଚିକେନ୍ ଖାଇବାକୁ ଭଲ ଲାଗେ ଆଉ ମାଛ ସେ ଏତେ ବଡ଼ ବଡ଼ ମାଛ ତକ ସେଇ ଭଲ ଲାଗେ ଛୋଟ ମାଛ ଏତେ ମୁଁ ଖାଏନି।
ହଁ କିନ୍ତୁ ଛୋଟ ଚୁନା ମାଛ ବହୁତ୍ ଦେହ ପାଇଁ ଭଲ।
ଭଲ ହଁ ଭଲ। ଆଉ ହଁ ନା ଖାଉ ଏତେଟା ପସନ୍ଦ ନୁହଁ ଆଉ। ଆଉ ସାଧାରେ ମତେ ଛତୁ ଟିକେ ଅଧିକ ପସନ୍ଦ ଆଉ।
ହଁ ଛତୁ ବି ମୋର ପ୍ରିୟ ଛ
ସବୁ ପରିବା ସନ୍ତୁଳା ହେରିକା ସବୁ ଭଲ ଲାଗେ ଖାଇବା ପାଇଁ।
ହଁ ସବୁ କଥା ଆଡ଼ଜେଷ୍ଟ୍ କରିକି ଖାଇବା କଥା।
ଖାଇବେ ହଁ ମୁଁ ସେଇଆ କିଛି ବାରେନି ଆଉ ଯାହା ହେଇଥିବ ଯେତେବେଳେ ଖାଇଦବା ଆଉ‌।
ହଁ ସବୁ। ଜିନିଷରେ ମାନେ ମାନେ ପୋ ପୋଷଣ ଅଛି ନା ଯୋଉଟା ଖାଇବା ଯୋଉଟା ଦେହକୁ ଯିବ ସ ସ୍ଵାସ୍ଥ୍ୟକର ଜିନିଷ ଖାଇଲେ। ଦେହ ଭଲ ରହିବ ଆଉ। ତାପରେ ଆମେ ନର୍ମାଲ ଯାହା ଖାଉଛେ ବି ସେଇଟା ଖାଇଲେ ମାନେ ଯୋଉଟା ସ୍ୱାସ୍ଥ୍ୟ ଜିନିଷ ଖାଇଲେ ବି ଦେହ ଭଲ ରହିବ। ତ ରୋଗ ପ୍ରତିରୋଧକ ଶକ୍ତି ବି ବଢିବ ତେଣୁ ଯୋଉଟା ବି ଖାଉଛେ ଆମେ ବାଡି ବଗିଚାରେ ଲଗେଇକି ଖାଇବା ଟା ଭଲ।
ହଁ
ଆଉ ଆଜିକାଲି ତ ପୁରା ପ୍ରାୟ ସବୁ ଜିନିଷରେ ରଙ୍ଗ ମିଶା ହଉଛି ତେଣୁ ଯେତିକି ପାରୁଛ ସେ ସେତିକି ବାରିରେ ଲଗେଇ ନିଜ ସ୍ୱାସ୍ଥ୍ୟ ବି ଭଲ ରହିବ ପରିଶ୍ରମ କଲେ ଆଡେ ବି ଭଲ ଜିନିଷ ତ ଆମେ ପାଇପାରିବା ଖାଇବା ପାଇଁ ନୁହେଁ କି?
ପାଇପାରିବା ହଁ ହଁ।
ସେଇ ଆଉ ସବୁଠୁ ଭଲ ହେଲା ମାନେ ଘରେ ସମସ୍ତେ ଭଲ ଅଛନ୍ତି। ଆପଣଙ୍କ ଘରେ ଭଲ ଅଛ?
ହଁ ସମସ୍ତେ ଭଲ ଅଛନ୍ତି। ଗରମ ଖରା ତ ଚାଲିଛି ଆଉ ହଁ ସେଇଥିରେ
ସେଇ ଗରମ ପାଇଁ ତ ବେଶୀ ମାନେ ଅସୁବିଧା ଗରମ ଯୋଗୁ ହୁଏ ମାନେ ପଖାଳ ଖାଇ ହଉଛି।
ହଁ ମୁଁ ଏ ପଖାଳ ପଖାଳ ଖାଇକି ମୁଣ୍ଡ ମୋର ବିନ୍ଧୁଛି ଆଜି ଦିନମାନ।
ସେଇ ହଁ ମାନେ ମାନେ ଥଣ୍ଡା ଜିନିଷଟା ମାନେ ଏ ତାପରେ ଏକରେ ଗରମ ହଉଛି। ଦ୍ୱିତୀୟରେ ମାନେ ଖାଇଲାଠୁ ହଁ ହଁ ଦେହ ଖରାପ ହେଇଯାଉଛି ଆଉ।
ରାତିରେ କଣ ରୋଷେଇ କରିବେ ରାତିରେ କଣ ଭାତ ନା ରୁଟି?
ରୁଟି।
ହଁ
ରୁଟି ନହେଲେ ସନ୍ତୁଳା ନହେଲେ ଡାଲମା ଏଇ ସବୁ ଆଉ ଡ଼ାଲମା ତରକାରୀ। ହଁ ଜଲଦି ରୋଷେଇ କରିବାକୁ ପଡିବ କାରଣ ଗରମ ହଉଛି। ଗ୍ୟାସ ପାଖରେ ବସିଥିଲେ ମାନେ ଗ୍ୟାସ ରେ ବ ଗ୍ୟାସ ସେଇଠି ବସିଲେ ମାନେ ଝାଳ ଖାଲି ବୁହେ ବାହାରୁଛି
ଜଲଦି ରୋଷେଇବାସ କରିଦେଲେ ଟିକେ ବସିବୁ ଫ୍ରୀରେ।
ହୁଁ ବାହାରେ ବସିବେ ନା ବାରି ପଟେ ବସିକି ସେଠି ବସୁ କଥା ହଁ କଥା ହଉଛି ପବନ ବହୁତ ଭଲ ଦଉଛି ତ ସେଥିପାଇଁ ନହେଲେ କାଲି ତ ଭୀଷଣ ବର୍ଷା ହେଇଥିଲା ଆଜି ଆଉ କଣ ବର୍ଷା ଜଣା ପଡୁଛି। ହଁ କାଲି ଭୀଷଣ ବର୍ଷା ହେଇଥିଲା।
ବର୍ଷା ଯାହା ହଉ ଆଉ ଏପଟେ ଉଠେଇଥିଲା ଯେ ହେଲା ଆଉ ହେଲାନି।
ଅ ହ ବର୍ଷା ଦିନ ହେଲେ ବର୍ଷା ଦିନର ଫଳ ଆସିବ ଯେମିତି ଜାମୁକୋଳି ଖାଇଛନ୍ତି?
ହୁଁ ହଁ ଭଲ ଲାଗେ।
ଜାମୁକୁଳି ଆଉ ହଉଛି ପିଜୁଳି।
ହଁ
ତାପରେ ଶୀତଦିନେ ବରକୋଳି
ସବୁ ସିଜିିନ ନେଇକି ଭଲ ଭଲ ନା ଆଉ।
ହଁ ତାପରେ ଶୀତ ଦିନେ ବରକୋଳି, ଆଉ ତାପରେ ସେ ଟାଇମରେ ହଁ, ତାପରେ ଖରାଦିନେ ତ କେତେ ପ୍ରକାର ଜିନିଷ ତ ଆମ୍ବ ହେଲା
ଶୀତ ଦିନେ ସବୁ ପରିବା ମିଳୁଛି ଏବେ ତ କିନ୍ତୁ ମାନେ ଅନ ସିଜନରେ ବି ମାନେ ସବୁ ପରିବା ମିଳିଗଲେଣି।
ହଁ ଯଉ ସବୁ ମାନେ ଇଏରେ ରେଷ୍ଟ ରଖୁଛନ୍ତି ଆଉ ସଂଗ୍ରହିତ କରି ରଖୁଛନ୍ତି ଆଉ। ତାପରେ ତାପରେ ଏଠି ଖରାଦିନେ କଣ ଏବେ ଲି ଲିଚୁ କୋଳି ମିଳୁଛି ଆମ୍ବ ମିଳୁଛି ଆଉ କଣ ସବୁ ପଣସ ମିଳୁଛି, ମାନେ ଋତୁ ଭିତ୍ତିକ ଯେତିକ ଫଳ ସବୁ ମିଳୁଛି। ଏମିତି ଆଉ ତାପରେ ମଧ୍ୟ ତାଳସଜ ମିଳୁଛି, ଏବେ ତାଳ ତ ଖାଇବା ଗଲାଣି ହଁ ତାଳସଜ ଗଲାଣି ତା ତାପରେ ହଉଛି ଆଉ କଣ? ଅ ଆଉ ସବୁ ଅ ବେଲ ଗଲା ଏବେ ଯୋଉ ପଣା ସଂକ୍ରାନ୍ତି ଗଲା ସପୁରୀ, ଏବେ ଆମ୍ବ ଏବେ ଆମ୍ବ ସିଜନ କାରଣ ଏବେ ଆଗକୁ ରଜ ଆସୁଛି। ତମ ଆମ୍ବକୁ ସମସ୍ତେ ଭଜି ମାନେ ଖାଇବାକୁ ପସନ୍ଦ କରୁଛନ୍ତି।
ହୁଁ
ଆମ୍ବଟା ମିଠା ହବା ଦରକାର ଆଉ।
ହଁ ହଁ
ଦରକାରେ। ଆଉ କଣ କହୁଛନ୍ତି ତମ ତମକୁ କଣ ଭଲ ଲାଗେ ଖାଇବାକୁ?
ମତେ ସେଇ ସବୁ ଭଲ ଲାଗେ ମୋତେ ଖାଇବାକୁ
ହୁଁ ହୁଁ ତାପରେ ଗୋଟେ ହେଲା ଖଜୁର କୋଳି, ଏବେ ଖଜୁରି କୋଳି ପାଚୁଛି। ନର୍ମାଲ ଦେଶୀ କୋଳି, ସେଇଟା ହଉଛି। ଏବେ ଆମ ମାନେ ବାରିପଟେ ଖଜୁରୀ ଗଛ ସେପଟେ ଅଛି ସେଠି ପିଲାମାନେ ସବୁ ଝଡେଇକି ଆଣୁଛନ୍ତି। ସେଗୁଡା ଖାଉଛି ବହୁତ ମିଠା ମିଠା ଲାଗୁଛି ସେ ଖଜୁରୀ କୋଳି ଏବେ ଖରା ଦିନ ତ। ହଁ ବହୁତ ଗୁଡେ ହଉଛି କିନ୍ତୁ ଏବେ ପାଚୁଛି ଖାଇବାକୁ ଏବେ ପଡୁଛି ବି ବହୁତ ତଳେ ପଡିଯାଉଛି, ପକ୍ଷୀମାନେ ସବୁ ଖାଉଛନ୍ତି ପକେଇଦଉଛନ୍ତି ଆଉ।
ହୁଁଁହୁଁ
ପିଲାମାନେ ତାକୁ ସବୁ ଗୋଟେଇକି ଆଣିକି ରଖୁଛନ୍ତି ଖାଉଛନ୍ତି ଆଉ।
ହଁ
ହଁ ଆମ୍ବ ବି ହେଇଛି ଆମ୍ବ ବି ପାଚିନି, ଅଳ୍ପ ଅଳ୍ପ ପାଚିଛି ପାଚିଗଲେ। ହଉ, ଠିକ ହଉ।
ହଉ ହଉ ହଉ କଣ କଣ କରନ୍ତୁ, ହୁଁ
ଆମର ଯୋଉ ଆମ୍ବଟା ଏବେ ପାଚିବନି ଏବେ ଯାଇକି ରଥଯାତ୍ରା ବେଳେ ପାଚିବ ମାନେ ଏଇଟା ପୁରା ବହୁତ ଡେରିରେ ପାଚେ ଏ ଆମ୍ବଟା।
ଅହ ହଉ ହଉ ମୁଁ ଆପଣଙ୍କୁ କେତେବେଳେ ଫ୍ରି ହେଲେ କରିବି ଆଉ।
ହଁ ହଁ